ଲୋ
ଆଜ୍ଞା ନମସ୍କାର କୁହନ୍ତୁ?
ନମସ୍କାର ଆଉ କଣ କରୁଛନ୍ତି?
ଏଇ ରାତିରେ ଏଇ ବସିଛୁ ଆଉ ଏଇ ଫୋନ୍ ଦେଖୁଥିଲି ଏଇଠି ଆପଣଙ୍କ ସହିତ ଏଇ କଥା ହୋଉଛି ଆଉ।
ଆଉ ଆପଣଙ୍କର ସେପଟ ରେ କଣ କେମିତି ଚାଷ ବାସ ହଉଛି? ଏଇନେ ତ ପାଣି ପୁରା ସଟ ବର୍ଷା ବି ହଉ
ଆମର ଏପଟରେ ଆମ ଆଜ୍ଞା ଆଜ୍ଞା ଆମର ଏପଟରେ ଗୋଟେ ଆମର ତ ଏଖିନା ପାଣି ଅସୁବିଧା ପ୍ରବଳ। ଆମର ଏପଟ୍ରେ ଯୋଉ ନଦୀ ଯାଇଛି ଆମର ଏଇଟା ରେଙ୍ଗାଲିର ଶାଖା। ଆଉ ଆମ ନଈରେ ତ ଏବେ ପାଣି ନାହିଁ। ଆମର ନଈ ନା ହେଲା ଖରସ୍ରୋତା। ଟୋଟାଲି ହି ପାଣି ନାହିଁ। ଆଉ ପାଣି ଅଳ୍ପ ପର୍ବ ପୁରା ବାଲି କହିବ ଯେମିତି ମହାନଦୀରେ ବାଲି ପଡିଥାଏ ଆମ ନଦୀରେ ସେମତି ପୁରା ବାଲି। ଆମର ଏଖିନା ପାଣି ଅସୁବିଧା ଆମ ଘର ଏଇ ଟିପ୍ ବଲ ରୁ ହିଁ ପାଣି ବାହାରୁନି। ଆମ ମେସିନି ମାମ ପାଣି ସମସ୍ୟା ତ ବୋହୁତ ତଥାପି ବି ଆମର ଧର ସେଇଥିରେ ପାଣି କଳ ପକେଇ ସେଇଥିରେ ଚାଷ ବାସ କରୁଛୁ ଏଇ ପନିପରିବା ଆଉ। ଆମର ଚାଷୀ ଘର ଆମର ସବୁ ଚାଷ ହୁଏ ଆଉ।
ସବୁ ଚାଷ କରନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା ପୋଟଳ ହୁଏ କଲର ପୋଟଳ କଲରା ବାଇଗଣ ଭେଣ୍ଡି ଜହ୍ନି କାକୁଡି ଟମାଟର କଞ୍ଚା ଲଙ୍କା ଏମତି ଆଉ କଖାରୁ ଆହୁରି ଆମର ବାଦାମ ଚାଷ ହୁଏ। ଉଁ କୋଳଥ ହୁଏ ସୋରିଷ ହୁଏ ମୁଗ ବିରି ଧାନ
ସୋରିଷ କଣ କେମିତି ଚାଷ କରନ୍ତି ସବୁ?
ସୋରିଷ ଏଇ ଆମର ବାଦାମ ଲାଗିଲା ବେଳେ ନେଇକିରି ବିଲରେ ହଳ ବିଲ ଚାଷ କରି ବିଲରେ ସୋରିଷ ଚୁଁ ବିଞ୍ଚି ଦିଅନ୍ତି। ସୋରିଷ ଗଛ ଉଠେ ତାକୁ ଶୁଖିଗଲେ ଗଛ ଉପାଡି ଆଣି ଘରେ ବାଡାନ୍ତ ନ୍ତି ନହେଲେ ଆଗେ
ସରିଷରୀରେ କଣ ସାର ମସଲା ଦିଆଯାଏ? ସାର ଫାର ବଢିଆ ଦିଦି ସୋରିଷ ରେ ଦିଆ ଯାଏ କି?
ନାଇଁ ନାଇଁ ସୋରିଷ ସେମିତି ଉଠିବ ସୋରିଷ ସେମିତି ନେଇ ବୁଣି ଦିଅନ୍ତି। ବିଲରେ ଛିଞ୍ଚି ଦିଅନ୍ତି। ସେ ସେମିତି ଆପେ ଗଛ ଉଠିକି ସୋରିଷ ସେଥିରେ ଫଳ ହୁଏ। ଶୁଖିଯାଏ ଯେତେବେଳେ ଗଛ ଉପାଡି ଆଣି ଘରେ ଏମିତି ଛାତ ଉପରେ ହଉ ନହେଲେ ତଳେ ହଉ ପାଲରେ ଶୁଖେଇକି ବାଡେଇଲେ। ମଞ୍ଜି ତାର ଯୋଉ ସେ ଫଳ ଫାଟିଯାଏ ତା ମଞ୍ଜି ସେ ସୋରିଷ ବାହାରେ ଆଉ। ତାକୁ କଣ ଫୁଣି ପାଛୁଡି ସେଇଡା ସାଇଜି କରି ରଖନ୍ତି ଘରେ ଆଉ ସଜାଡିକି ଆଉ।
ଆପଣଙ୍କର ବିରି ଫିରି ଚାଷ କରାଯାଏ ପା?
ଆଜ୍ଞା ଆଜ୍ଞା ବିରି
ବିରି ବିରି କଣ କେମିତି ଚାଷ କରନ୍ତି ଆପଣଙ୍କର? ବିରି କଣ ବିରି ରୋଷେଇ ନେଇକି ନେଇକି ବୁଣି ଦିଅନ୍ତି ସେମିତି ସେମିତି ଚାଷ କିି ସେମି ଧାନ ବୁଣନ୍ତି ସେମିତି ବୁଣାଯାଏ।
ବିରି ବି ଯେମିତି କୋଳ ନାଇଁ ନାଇଁ ଧାନ ଅଲଗା ଟାଇପ ର ହୁଏ ବିରି ଯେମିତି ସୋରିଷ ହୁଏ ସେମିତି ବିଲ ଚାଷ କରି ବିରି ବୁଣନ୍ତି ବିରି ଗଛ ହୁଏ। ଓପଡା ହେଇ ଆସେ ଘରେ ବାଡା ହେଇକିରି ସେଟା ଅମଳ ହୁଏ ମାନେ ବିରି ଅମଳ କରନ୍ତି।
ସେଥିରେ ସାର ଯୋଉ ସାର ଫରେ କିଛି ପ୍ରୟୋଗ କରାଯାଏକି ରାସାୟନିକ ସାର ସାର କିଛି ପ୍ରୟୋଗ କରାଯାଏ କି?
ନାଇଁ ନାଇଁ ଆମର କିଛି ସାର ମସଲା ଦିଅ ନା। ଏବେ ତ ପନିପରିବାରେ କିଛି କିଛି ଅଳ୍ପ ଅଳ୍ପ ଦିଆ ହୁଏ ଆଜିିକାଲି ଯୁଗ ନେଇ ଆଗେ ତ ସାର ମସଲା ଲାଗୁନଥିଲା ଏବେ ପନିପରିବାରେ କିଛି ସେମିତି ଅଳ୍ପ ଅଳ୍ପ ଦିଆହଉଛି। ତ ପନିପରିବା ହିଁ ନଦେଲେ ହିଁ ହଉନି।
ଏ ବର୍ଷ ସବୁ କଣ ସବୁ ବାଡିରେ ସବୁ ଲଗେଇଛନ୍ତି ସବୁ ବିଲବାଡିରେ ସବୁ କଣ କଣ ପନିପରିବା ଲଗେଇଛନ୍ତି?
ଏବେ ତ ଏଇ ବର୍ଷା ଦିନ ଆସୁଛି ଆଉ। ଏବେ ଲାଗିଚି ଜହ୍ନି ଲାଗିଛି ଝୁଡଙ୍ଗ ଭେଣ୍ଡି ଏମିତି ସବୁ ଆଉ କାକୁଡି ଏଇ ଟାଇପ ର ଆଉ।
ହୁଁ। ଫୁଲ ଗଛ ଆଉ କିଛି ଫଳ ଗଛ କିଛି ଲଗେଇଛନ୍ତି ନା ନାଇଁ କୋଉ କୋଉ ଫଳ ଗଛ ଅଛି ଆପଣଙ୍କ ବାଡ଼ିରେ?
ଆମ ବାଡିରେ ଏଇ ଆମ୍ବ ଗଛ ପଣସ ଗଛ। ଆମର ସପୁୁରୀ ଗଛ ବି ଅଛି ଆମର।
ଆଉ ଆମର ନଡିଆ ଗଛ ଆମର ପୁରା ଆମ୍ବ ବଗିଚା ଆମ ଘର ପାଖରେ ଆମ୍ବ ପଣସ।
ଆମ୍ବରେ ସବୁ କଣ ସବୁ ତିଆରି କରିକି ସବୁ ଆମ୍ବ ଫମ୍ବ ଆଚାର ସବୁ କରୁଛନ୍ତି। ଚାର ସବୁ ଆମ୍ବର ନାଉ ସବୁ ଆମ୍ବର।
ଆଜ୍ଞା ଆଜ୍ଞା ଆମ୍ବ ଆଚାର ହୁଏ ଆମ୍ବ ସ ଆମ୍ବ ସରା ହୁଏ। ଆମ୍ବ ମିଠା ଆଚାର ହୁଏ ଆଉ ଖଟା ଆଚାର ଯୋଉମାନେ ପସନ୍ଦ କରନ୍ତି ଆମର। ହଁ ଆମ ଘରେ ପ୍ରାୟତଃ ଖଟା ଖାଆନ୍ତି କିନ୍ତୁ ମୁଁ ଟିକେ ଆମ୍ବିଳା ଖଟା ଟିକେ ଭଲ ପାଏ।
ଆପଣ ଅମ୍ବିଳା ଖଟା ଖାଆନ୍ତି। ମତେ ବି ଭଲ ଲାଗେ ଆମ୍ବିଳା ଖଟା ଖଟା ଫଟା କୋନ ତିଆରି କରନ୍ତି ନିଜେ? ନିଜେ ତିଆରି କରନ୍ତି ଖଟା?
ହଁ ହଁ ମୁଁ ବହୁତ ପ୍ରକାର ଖଟା ଶିଖିଛି।
ଆଉ କେମିତି କଣ ସେ ଆମ୍ବ ଖଟା କଣ କେମିତି ହୁଏ ସେ ଯୋଉ ଆମ୍ବ ଆଚାର କଣ କେମିତି ହଉଚି ତାକୁ?
ଆମର ତ ବହୁତ ଆମେ ଆମେ ଆମେ ଶୁଖିଲା ଆମ୍ବୁଲ କରକି ବିି ରଖୁ ଭଲ ମନ୍ଦ ଭୋଜି ଭାତ ହେଲେ। ଆମ୍ବୁଲ ଏବେ ଯୋଉ ରାଇ ହଉଛି ଖଟା ହଉଛି ଆମର ସବୁ ହୁଏ। ଆଉ ଆପଣ ଯଦି କଞ୍ଚା ଆଚାର କରିବାକୁ ଚାହୁଁଥିବେ କାଟିକି ତାକୁ ଟିକେ ଶୁଖେଇ ଦେବେ ହାଲକା ଅଳ୍ପ ଶୁଖେଇ ଦେବେ। ତା ଦେହରେ ମସଲା କରିବେ ସୋରିଷ
ସୋରିଷ ପକାନ୍ତି ଏମିତି ସୋରିଷ ଲଙ୍କା ଜିରା। ଆପଣଁ ମ ସବୁ ପ୍ରକାର ମସଲା ଭାଜି ଦେଇ ତାକୁ ଗୁଣ୍ଡ କରିଦେବେ। ଆଉ ଗୁଣ୍ଡ କରିକିରି। ଆମ୍ବ କୁ ଗୋଟେ ଯୋଉ ବମ ରେ ପୁରେଇ ଗୁଣ୍ଡ ଦେଇ ଦେଇ ତେଲ ଲୁଣ ଗରମ ଲ କରି ସୋରିଷ ତେଲ ଦେଇଦେବେ ସେଟା କଞ୍ଚା ଆଚାର କର ଆଉ ଯଦି ଶୁଖିଲା ଆଚାର କରିବାକୁ ଚାହୁଁଥିବେ ଆଉ ସେମିତି ସେଇ ଟାଇପ ର ହବ ଆଉ ମସଲା ତିଆରି କରିବେ। କଢେଇ ରେ ତାକୁ ଟିକେ ଗରମ କରି ଗୁଡରେ ଧର କରିବାକୁ ଚାହୁଁଥିବେ ଖଟାର ମିଠାର। କିଛି ଗୁଡ ଦେବେ। ଆଉ ଗୁଡ ଦେଇକି ତାକୁ କଢେଇରେ ଜନ୍ତି କିି ତା ଦେହରେ ମସଲା ପକେଇ ଆମ୍ବ ପକେଇଦେବେ ର
ହଁ ଆମ୍ବର ତା ତାପରେ ସୋରିଷ ତେଲ ଟିକେ ଦେଇଦେଲେ ଆମ୍ବର ଠିକ ସେ ଭଲ କି ନାଇ ଜରିକି ରହିବ ଆଉ।
କଷ୍ଟ ହୁଏନି ଜରିଯିବ ଖଟା ଟା ଆପଣ ବହୁତ ଦିନ ବି ରଖି ଖାଇପାରିବେ।
ଆଜ୍ଞା।
ଆଉ ଆପଣ କୋଉ କୋଉ ଖଟା କରି ଶିଖିଛନ୍ତି।
ଆପଣ କେତେ କେତେ କେତେ କତେ ଉଧାରଣ ଦଉଛନ୍ତି ଧନ୍ୟବାଦ ମତେ ଓଉ ଖଟା ଆସେ।
ହୁଁ।
ଓଉ ଖଟାକୁ ଅଉ ଓଉ ଟାକୁ ଆଣିକି ଓଉଟାକୁ କାଟିଦବ କାଟି ଦେଇକି
ଆମରବି ଓଉ ଗ ଓଉ ଗଛ ଅଛି ଆମର ବି। ଆମେ ତ କଣ ଖଟା କରିସିକିନୁ ଆଉ ଆଉ ଖଟା କେମିତି କରନ୍ତି ଟିକେ କୁହନ୍ତୁ ଆମେ ବି ଘରେ ବନେଇବୁ।
ଓଉ ଟାକୁ ସିଝେଇ ଦେବେ ସିଝେଇ ଦେଇ କି ଆଣିକି ଓଉଟାକୁ ସିଜ୍ ଉଁ ହଳଦୀ ଲୁଣ ହଳଦୀ ମୁଣ୍ଡ ଆଉ। ଲୁଣ ପକେଇକି ସିଝେଇ ଦେବେ ସିଝେଇ ଦେଇକି ତାକୁ ଟିକେ ଛେଚି ଦେବେ। ସିଝେଦେଲା ପରେ ତାକୁ ରସ ବାହାରିଯିବ। ତାପରେ ଆଣିିକ ଖରାରେ ଶୁଖେଇଦେବେ ଖରାରେ ସେ ଟିକେ ଅଧାଣିଆ ସୁଜ୍ ସୁଖ୍ ସୁଖୀ ଆସିଲା ପରେ ତାକୁ ଆପଣ ସବୁ ଯାହା ମସଲା ଦବା କଥା ସୋରିଷ ଗୁଣ୍ଡ। ଜୁଆଣୀ ମେଥି ସବୁ ପକେଇକି ପକେଇକି ମସଲା କଣ କରିବେ ନା ହଉଛି ଉଁ କଷି କୁଷକି ଗରମ କରିଦେଇକି ତାଦେହରେ ଯଦି ଆପଣ ମିଠା ଅଧିକ ଖାଉଥିବେ ଗୁଡ ଅଧିକ ଦେବେ। ଗୁଡ ପାଗ କରିବେ ଯଦି ମିଠା ମିିଠା ଅଧିକ ଖାଉନଥିବେ ଅଳ୍ପ ଗୁଡ ପାଗ କରିବେ କରିକି ଆଉକୁ ପକେଇ ପକେଇ ଦେବେ ପକେଦେଇକି ଆଣିକି ଟିକେ ତାକୁ ଖରା ଦେଇ ଦେବେ ତାକୁ। ଖରା ଦେଇ ରଖିଦେଲେ ସେ ଖଣ୍ଡ ବାହାରିବ ଅଧା ଖରା ଦେଇଥିବେ। ତାକୁ ପୁଣି ରଖିଦେବେ ଡ୍ରମ ରେ ହଁ ଡ୍ରମ ରେ ରଖିଦେବେ ଭୁସ ସୁନ୍ଦର ଲାଗିବ ଆଜ୍ଞା ଓଉରେ ଖଟା ହଉଛି ଭେଣ୍ଡିରେ ଖଟା ହଉଛି ବିଭିନ୍ନ ପ୍ରକାର କାର ଖଟା ହଉଛି ଆଉ ବିଭିନ୍ନ ପ୍ରକାର ଲୋକ ଖଟା ଖାଉଛନ୍ତି। ଆଉ ଆପଣଙ୍କର ସବୁ କଣ କେମିତି ସବୁ ପର୍ବପର୍ବାଣୀ ପାଳନ ହଉଛି। ଆଉ ରଜରେ ସବୁ କି କି ପିଠା ଆପଣ କରିଛନ୍ତି ସବୁ। ରଜରେ କୋଉ କୋଉ
ରଜରେ ତ ଆମ ଘରେ କାକରା ହେଇଥିଲା ଆଉ ପୋଡ ପିଠା ହେଇଥିଲା। ଚକୁଳି ପିଠା ହେଇଥିଲା ଆଉ ଏମିତି ମିଠା ଆମ୍ବ। ଆଉ ରଜରେ ତ ଏ ସବୁ ରଜ ତ ଝିଅ ମାନଙ୍କର ଆଉ ଝିଅ ମାନେ ସଜ ହେଇ ନୂଆ ଡ୍ରେସ୍ ପିନ୍ଧିଥିଲେ ଆମର ସବୁ। ପିଠା ପିଠି ମିଠା ମିଠି ଖାଇ ଏମିତି ଦୋଳି ଖେଳି ଏମିତି ସବୁ ବହୁତ ଜାଗା ବି ବୁଲିବାକୁ ଯାଆନ୍ତି।
ଖେଳିଲେ ଦୋଳି ଖେଳିଲେ ଆପଣଙ୍କୁ ଭଲ ଲାଗେ ନା ଦୋଳି ଖେଳିଲେ ଭଲ ଲାଗେ ଆପଣଙ୍କୁ।
ଆଜ୍ଞା ଆଜ୍ଞା ଦୋଳି ତ ସମସ୍ତଙ୍କୁ ପ୍ରାୟ ଭଲ ଲାଗେ। ରଜମାନେ ଦୋଳି ଖେଳିବା।
ହଁ ମତେ ବି ଦୋଳି ଖେଳିବାକୁ ବହୁତ ଭଲ ଲାଗେ ଆଉ।
ହୁଁ।
ଦୋଳି ସବୁ ଏଠି ଯୋଉ ଯାତ୍ରାରେ ଯୋଉ ଦୋଳି ପଦେ ରାମ ଦୋଳି ବ୍ରେକ୍ ଡାନ୍ସ ଦୋଳି ଆପଣଙ୍କୁ ଭଲ ଲାଗେନା ଖେଳିବା ପାଇଁ ରାମ ଦୋଳି କେମିତି ଲାଗିଲା ଖେଳିବା ପାଇଁ
ମୁଁ ମୁଁ ରାମ ଦୋଳି କି ବ୍ରେକ୍ ଡାନ୍ସ ଦୋଳି ଖେଳିନି ଆପଣ ଖେଳିଛନ୍ତି ବୋଧେ।
ବ୍ରେକ୍ ଡାନ୍ସ ଦୋଳି ମତେ ବହୁତ ଭଲ ଲାଗେ ଖେଳିବା ପାଇଁ।
ନାଇଁ ନାଇଁ ମୋର ସେଥିରେ ତ ମୁଣ୍ଡ କଣ ହେଇଯାଏ ଆଉ ମୁଁ ତ କେବେ ଖେଳିନି। ମୁଁ ରଜରେ କିନ୍ତୁ ଦୋଳି ଖେଳେଦୋଳି ଆଉ ମୁଁ ଦୋଳି ମାନେ ରଜରେ।
ଛଅ ବାଉଁଶିଆ ଛଅ ବାଉଁଶିଆ ଦୋଳି ଖେଳୁଛନ୍ତି ଛଅ ବଉଁଶିଆ ଦୋଳି ବହୁତ ସୁନ୍ଦର ଲାଗେ। ଖେଳିବା ପାଇଁ। ଛଆ ବାଉଁଶିଆ ଦୋଳି ଖେଳିଛନ୍ତି ହଁ ରଜପାନ ଖାଇଛି। ଆଉ ରଜରେ ରଜ ପାନ ଖାଇବ ତାର ହଉଛି ଅଲଗା ମଜା। ଛଅ ବାଉଁଶିଆ ଦୋଳି ଖେଳିଛନ୍ତି ନା।
ନାଇଁ ନାଇଁ ଆମେ ବାଉଁଶ ଦୋଳି ଖେଳିଛୁ। ଛଅ ବାଉଁଶିଆ ଖେଳିଲେ ଆପଣଙ୍କ ଆଡେ ବଧେ ଥିବ ଆଉ।
ଆମର ଛଅ ବାଉଁଶିଆ ଦୋଳି ଅଛି।
ନୂଆ ଦୋଳି ଲଗଉଛନ୍ତି ସବୁ ପିଲାମାନେ ଖେଳୁଛନ୍ତି।
ଓ ଛଅ ବାଉଁଶିଆ ଦୋଳି ବହୁତ ଭଲ ଲାଗେ ଖେଳିବା ପାଇଁ।
ଆଗେ ଯେତେ ଝିଅ ବୋଉ ମାନେ ସାଙ୍ଗ ହେଇ ରଜ ପାନ ଖାଇ ପାଦରେ ଅଳତା ଲଗେଇ ଆଗେ ଚପଲ ପିନ୍ଧି ଝିଅ ମାନେ ଭୂଇଁରେ ଚାଲୁନଥିଲେ କଦଳୀ ପାଟ ପଟୁଆରେ ପିନ୍ଧି ଚାଲୁଥିଲେ।
ହଁ କେତେ ନି ନ ନିୟମ କେତେ ନୀତି ନିୟମ ସବୁ ଥିଲା ଆଉ ନୀତି ନିୟମ ଆମର ଯ
ବସୁମତୀ ମାତା ରଜବତୀ ହୁଅନ୍ତି। ସେଇ ରଜ କିଛି ଦିନ ତାଙ୍କୁ କଷ୍ଟ ହବନି ବୋଲି ଝିଅ ମାନେ କଦଳୀ ପଟୁଆ ପିନ୍ଧି ଚାଲନ୍ତି।
କେତେ ନିୟମ ଅଛି, କେତେ ନୀତି ଅଛି, ଆମେ ତାକୁ ମାନି ଚାଲିଲେ ଖୁସି ଲାଗିବ।
ଆଜ୍ଞା, ହଉ ମୁଁ ରହୁଚି, ପରେ କଥା ହବା ରଖୁଚି।
ଓ